ହାଲୋ।
ଏଇ ହାଲୋ।
ହଁ କୁହ।
ହାଲୋ।
ଟାଇମ୍ ଦେଖୁଚ ନା କଣ?
ହ
ଆଜି ମୁଁ ଆଜି କିଛି କୁ କରିବିନି ଖାଲି ଦିନ ମାନ ବସିକି କଲ୍ କରିବି ସମସ୍ତିଙ୍କ କତିକି।
ଆ
ବଡ କାମ ଟା କରିଦବୁ ଆଉ। ହାଲୋ।
ହଁ ଆଜି କରିଦେବି, କୋଡିିଏ ବାଗିଆ ଆଜି କରିବି ଆଉ।
ହଁ
କୋଡିଏ ବାଗିଆ ଆଜି କରିଦେବି ଲେବୁଲ୍ ଆଉ ମୁଁ କଥାହେନେ କରିଦେବି।
ହେଇଯିବନି କଣ ହେଇଛି।
ହଁ ତାପରେ ଟାଇମ୍ ମିଳୁଚି। ହେଲେ କିଏ କରିବ ମ?
ଆ ଟାଇମ୍ ମ ମତେ ବି ମିଳୁଚି, ଖାଲି ଗୋଟେ କେତେ କଲ୍ କରିବ, ଆଉ ଇଚ୍ଛା ହଉନି।
ଆରେ ଅଭ୍ୟାସ ନହିଁ ହେରା ଭଲ ଲାଗିବନି, କେତେ କୁଆଡେ କଣ କଥା ହବ
ସେଇ ତ ଆଉ କଣ କହିବା କଥା ହବା ପାଇଁ ତ ପଡୁଚି, ଯାହେଲେ ଟିକେ-ଟିକେ
ହାଲୋ, ତୁମର ପେମେଣ୍ଟ ଟା ହେଲାଣିି ନା ନାଇଁ?
ନା ହେଇନି, ମୋ ସାଙ୍ଗର ଜଣଙ୍କର ତାର ହେଇଗଲାଣି।
କେତେ
ତାର କେତେ ମିଳିଥିଲା ସତରଶ ଟଙ୍କା ମିଳିଥିଲା।
ତାର ଲେବୁଲ୍
ତିରିଶି ହଁ ତିରିଶ୍ ତିରିଶି କଣ କରିଦେଇଚି ବା।
ସେଥିଲାଗି ଆଉ।
ହଁ ବା।
ତାର ତାକୁ ଫାଷ୍ଟ ଦେଲା ଦି ଟଙ୍କା, ତାପରେ ସିଏ ଦି ଟଙ୍କା ଟା କଣ ୱିଡ୍ରାଲ୍ ହେଇଗଲା, ପୁଣି ଆଉ ଯୋଉ ସତରଶହ ଟଙ୍କା ଦେଇଚି ପେଣ୍ଡିଙ୍ଗ ରେ ଅଛି।
ଅହ।
ହବ ତାର ଆଉ।
ହଁ ହେଇଯିବ। ଆଉ ଭାଇ କଂ ପଢା ପଢି ଚାଲିଚି ନା ସରିଲାଣି।
ପଢାପଢି ସରନେଇ ଏବେ ତ ପଳେଇବି ହଷ୍ଟେଲ ଆଉ।
କଂ ପଢୁଚ।
ମୁଁ ଡିପ୍ଲୋମା। ଆଡ୍ମିଶନ କରିଚି ଏବେ।
ୟା ଆଗୁରୁ କ କରୁଥିଲ କି?
ଆ ଆଗୁରୁ ପ୍ଲସ ଟୁ
ଏଇ ବର୍ଷ ହେଲେ ଆଡମିସନ କରିଚ।
ହଁ ତମର।
ମୋର ବି ସରିଛି ପ୍ଲସ ଟୁ ଦେଖିବା କଣ କରିବି ଆଉ।
ପ୍ଲସ ଥ୍ରୀ ଆଡମିସନ ବୋଧେ ଚାଲ୍ଲାଣି।
ହଁ ଏ ଏଇ ଯୋଉ ଫାସ ଲିସ୍ ହଁ ଏଇ ବା ପ୍ଲସ୍ ଥ୍ରି ଟା ଷ୍ଟାର୍ଟ ହେଇଚି ଏ ତେଇଶି ରୁ। ତେଇଶି ରୁ ପଚିଶି
ଫାସ୍ ସିଲେକ୍ସନ କୋଉଠି ଦେଇଥିଲ।
ନାମ୍ ଅଟନମସ୍।
ସେଇଟା ହିଁ ଆସିବ ଯଦି ମାର୍କ ରେ କଟପ ଖୋଜିବ ଆସିଚି ଯଦି ଆ ଆ ଆଡମିଶନ୍ କ କର୍ଦିଅ।
ପୁଣି ସେଇଠିକି ହିଁ ଯିବି। ନର୍ସିଂ କରିବା ପାଇଁ ଭାବିଚି।
ଜୁଲୋଜି ନ ଆସିଲା ସେକେଣ୍ଡ ସିଲେକ୍ସନ
ଆଡୁ ମୁଁ କନି ତମେ ଯିବ କଣ ଆଡୁ ଯାଇ ଜାଇକା ପକେଇବ ଧାଇଁକି ଯାଉ ଯାଉକା ଧାଇଁକି ପକେଇବ। ହାଲୋ।
ହଁ।
ହାଲୋ। ମୋର ଭାଇ ଜଣେ କଲେଜ ଜିବେତ ସେଇଥିପାଇ। ଏ କେତେ ଘଣ୍ଟା କୁ
ଓହୋଃ।
। ହାଲୋ।
ହଁ। ଆଉ ଯାଇକି ଖିଆ ପିଆ କରୁନ, ନା ଆଉ ଟିକେ ଗଲେ କରିବ? ।
ଏବେ ତ ଗ-ଗାଧେଇକି ଯ-ଯାଉଛି ତାପରେ ଖାଇବ।
ନାଁ । । ଖାଅ ଆଉ।
ଯଦି ଆମ ସାଙ୍ଗ ପିଲା ପାଞ୍ଚଟା-ପାଞ୍ଚଟା କି ଛଅଟା ଖଣ୍ଡେ ଆଡ଼୍ ହେ-ହେଇ-ହେଇ ଯାଆନ୍ତେ
। । ମୋର ବି ମାନେ ମତେ ରେଫର କରିଥିଲା, ତାର କମ୍ପ୍ଲିଟ ହେଇଯାଇଛି।
ତାପରେ ନୂଆ ସାଙ୍ଗ ବନେଇବାକୁ
ତାଙ୍କୁ ତ ମାନେ
ଗୋଟେ କଲ୍ ରେ ପାଞ୍ଚ ଥର ଲେଖି କଥା ହେଇପାରିବ ଜଣଙ୍କ ସହିତ।
। ହଁ। । । କଣ ତାଙ୍କୁ କଲେଜ ଛଡିଆ ପାଇଁ ଯାଉଛ ନା ଆ ଘରକୁ ଯାଉଛ? ହାଁ?
କଣ ଗୋଟେ କହିଲ ଶୁଭିଲାନି।
ଅହଃ, ମୁଁ କହିଲି ତାଙ୍କୁ କଲେଜ ଛାଡିବା ପାଇଁ ଯାଉଚ ନା ଘରକୁ ଯାଉଚ?
ନା ନା ନଦୀରୁ ଯାଉଚୁ ଘରକୁ।
ଓହୋଃ। ।
କଲେଜ ଟାଇମ୍ ରେ ସାଢ଼େ ଆଠ।
ହେଇନି ତ କଲେଜ ଟାଇମ୍। ଏବେ ଯଦି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
କୋଉଠି ଆଡମିସନ କରିଛ ଡିପ୍ଲୋମା? ।
। ଜଣା ଇ ପଇଲାନି।
କଣ ଗାଡ଼ି ତମେ ଚଲଉଛ ନା କଣ?
। ସେଇ ଅ ପଦିଆକୁ। । ହ୍ୟାଲୋ। ସାଙ୍ଗେ ସାଙ୍ଗେ ଏଇନା ମୁଁ ଇଏ କରିଦେବି ସେଟା ଏଟା।
ଐ
ଦଶନ୍ ଘରୁକୁ ଆଁ।
ମୁ କାଲି ଘ
ହାଲୋ।
ଗଞ୍ଜା ଫଞ୍ଜା ଅଛନ୍ତି ନା କଣ ବୋବଉଚନ୍ତି?
ହା
କୁକୁଡା ଗୁରା ଅଛନ୍ତି ନା କଣ ବୋବଉଚନ୍ତି?
କୁକୁଡ଼ା ନାହିଁ ଆମର ଏଇ ବାହାରେ ଅଛନ୍ତି।
ଏଇଆ ଆଉ।
ହଁ କୁକୁଡ଼ା ତ ଆଉ ବୁକୁ ଗାଁରେ ରହିଲେ ତ କୁକୁଡା ବୋବେଇବ ଆଉ। ଆଁ
ଅହଁ।
ଏଇଟା କୁକୁଡ଼ା ଟା ବୋବୋଉଚି ସେଟା କଥା କହୁଚ ତ
ଭଲ ଆପ୍ ଟା ବି ଭଲ ନୂଆ ନୂଆ ସା-ସାଙ୍ଗ ବନେଇବାକୁ ବି ମୋଉକା ମିଳୁଚି।
ହଁ।
ରଉଛି ଆଁ ଟାଇମ ହେଇଗଲା।
ଟିଆଁ ହଁ ହଁ।